ନାନି ନମସ୍କାର।
ନମସ୍କାର ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା। କଣ କରୁଥିଲେ?
ବସିଛି ଆଉ।
ଅହୋ।
ଆଉ ତମେ କଣ କରୁଚ?
ମୁଁ ବି ଏଇଠେ ବସିଥିଲି ଛାତ ଉପରେ।
ଆଉ କୁଆଡେ ରଜରେ ବୁଲି ଯାଇନ?
ହଁ ଯାଇଥିଲି ସୂର୍ଯ୍ୟ ମନ୍ଦିର କୁ ଜଗନ୍ନାଥ ମନ୍ଦିର।
ହଁ ଅଁ। କଣ କଣ ଦେଖିଲ ସବୁ ସେଠି?
ସେଇଠି ସବୁ ତ ଯଉ ଆସିଥିଲା ସେ ବାହାର ଦେଶ ସବୁ ଖରାପ କରିଦେଇ ଅଛି। ସେଇ ଯୋଉ ଆଗ ମୂର୍ତ୍ତି ଥିଲା ସୂର୍ଯ୍ୟ ମନ୍ଦିରରେ ସେଇଟାକୁ କଣ କରିଥିଲେ ନା ସେଇଟା ସବୁଆଡେ ମନ୍ଦିରରେ ଚୁମ୍ବକ ଲଗେଇଥିଲେ। ତା ଯୋଗୁ ଅ ସେ ମୂର୍ତ୍ତିଟା ମାନେ ପବନରେ ଉଡିଲା ଭଳିଆ ଲାଗୁଥିଲା।
ହୁଁ।
ହେଲେ ସେତେବେଳେ ସମୁଦ୍ର ବି ପାଖ ଥିଲା ସୂର୍ଯ୍ୟ ମନ୍ଦିରର। ଯେତେବେଳେ ବାହାର ଦେଶର ଲୋକମାନେ ଆସିଥିଲେ ସେମାନେ କଣ କଲେ ନା ଭାବିଲେ କି ଏଇଟା ଆମକୁ ଅସୁ ସୁବିଧା କରୁଛି ତାଙ୍କ ଜାହାଜଟା ମୁଡିଲାନି ଆଉ ତାଙ୍କ ଦିଶାକୁ। ତ ସେଇଥିପାଇଁ ସେମାନେ ସବୁ ଚୁମ୍ବକରା ବାହାର କରିଦେଲେ ସେ ମନ୍ଦିରରେ ଆଉ ଯେମିତି ବାହାର କରିଦେଲେ ଯୋଉ ହିସାରେ ଥିଲା ସେ ମୂର୍ତ୍ତିଟା ସେଇଟା ପୁରା ଭାଙ୍ଗି ଗଲା।
ଓହୋ। ଏଇ
ଆପଣ କୁଆଡେ ଯାଇଥିଲେ ହଁ ଜଗନ୍ନାଥ ମନ୍ଦିରରେ ଭଲ।
ମୁଁ ତ ଯାଇନି ଏବେ ଯାଇଥିଲି ଆର ବର୍ଷ ଗତ ବର୍ଷ ଯାଇଥିଲି। ସାଙ୍ଗ ମାନଙ୍କ ସାଙ୍ଗେ ଯାଇଥିଲୁ ସବୁ ଆଉ ବୁଲି ପୁରୀ। କୋଣାର୍କ ଯାଇପାରିନୁ ପୁରୀ ଯାଇଥିଲୁ।
ଆଉ ହଁ ଜଗନ୍ନାଥ ମନ୍ଦିର କରେ ସେ କଳା ପଥରରେ ଗୁଡ ରଖିବେନି ଆସିଲା ବେଳକୁ।
ହଁ ମୁଁ ଶୁଣିଛି ସେଇଟା କଳା ପଥର ରେ ରଖନ୍ତିନି।
ହଁ।
ଗଲା ବେଳ ପାଦ ଦେଇକି ଯିବ ଆସିଲା ଏଳକୁ ଆଉ ସେଇ ପଥରେ ଦବନି ପାଦ ନାଇଁ।
ହୁଁ। ସେଇଠି ୟମରାଜଙ୍କ ସ୍ଥାନ ତ ସେଇଥିପାଇଁ ଆସିଲା ବେଳେ ଦେଲେ ସବୁ ଅ ପାପ ନ କରିଥିଲେ ବି ତମକୁ ପାପ ଲାଗିଯିବ।
ହଁ ହଁ।
ଆଉ।
ଆଁ କଣ ଖାଇଥିଲ ସନ୍ଧ୍ୟା ବଳେ?
ମୁଁ ସନ୍ଧ୍ୟାବେେଳେ ଖାଇଥିଲି ଅରୁଆ ଭାତକୁ ଡାଲମା ଏବେ ମମି ପିଠା କଛନ୍ତି ତ।
ମିଠା ଖାଇବ ହାତରେ ପିଠା ଆଜି।
ହଁ।
ହଁ ଭଲ ଆଉ ରଜ ଦୋଳି ଖେଳିନ? ହଁ ଆମର ଗଛ ଆମ୍ବ ପଣସ ସବୁ ଅ
ଓହୋ ହଉ। ଆଉ ଆପଣଙ୍କର କଣ କରୁଚ?
କଣ କହିଲ?
ଆପଣଙ୍କର କଣ କରୁଚ?
ଆମର ଆଜି ହୋଟେଲରୁୁ ଖାଇବା ଆସିବ।
ଓହୋ ଭଲ ତ ଆଉ।
ହଁ ଗରମ ହଉଚି ଆଜି ରୋଷେଇ କରିବା ଇଚ୍ଛା ନାହିଁ କରିବାକୁ ତ, ଆଜି ନାନ୍ ଚଣା ମସଲା ଘରୁହ ହୋଟେଲରୁ ଆସିବ। ଆଇତ ତ ସକାଳେ ହେଇଥିଲା ପିଠା ପିଠା ଏବେ ଆଉ
ହୁଁ କୋଉ ପିଠା କରିଥିଲେ?
ଆଜି ପୋଡପିଠା ହେଇଚି। କାକେରା ହେଇଚି, ପୋଡପିଠା ହେଇଚି।
କେମିତି କରୁଚନ୍ତି କହିଲେ ମୁଁ କରିପାରୁନି ତ?
ଆ ତମେ ଏବେ କରିବ?
ହଁ ଭାବୁଚି।
ଓହୋ ପୋଡ ପିଠା ସେଇ ଚାଉଳ ବତରେଇ ଦବ। ସେଥିରେ ଚାଉଳ ବତୁରୀ ସାରିଲେ ଚାରି ପାଞ୍ଚ ଘଣ୍ଟା ତାକୁ ନଡ଼ିଆ ଆଉ ମସା ଗୁଲୁର ଗୋଲମରିଚ ଗୁଣ୍ଡ ସବୁ ଗୁଲ ଗୁଜୁରାତି ସବୁ ପକେଇ ସେ ନଡିଆକୁ ପୁର ସବୁ ପକେଇକି ଗ୍ରାଇଣ୍ଡିଙ୍ଗ କରିଦବ। ସେ ପାଣି ବସେଇ ଦବ, ସେଥିରେ ଗୁଡ, ତେଜପତ୍ର, ଘିଅ ଟିକେ ପକେଇ ଲୁଣ ପକେଇକି ତାକୁ ଚାଉଳ ପ ଯୋଉରା ଗ୍ରାଇଣ୍ଡିଙ୍ଗ ହେଇଥିବ ତାକୁ ଆଉଠି ଦବ। ସେଇ ସବୁ ହେଇଗଲା ପରେ ଯେମିତି ମଣ୍ଡା ପିଠା କରାଯାଏ ଆଉ ଟିକି ସେମିତି ସେଇ ହେଇଗଲା।
ତାକୁ ଗୋଟେ ଜାଗାକୁ ଆଣିବ ହରି ଆଉ ଗୋଟେ କଡେଇ ବସେଇକି ସେଥିରେ ଘିଅ ମାରିଦବ କଦଳୀ ପତ୍ର ପକେଇକି ଘିଅ ମାରିଦବ ସେଥିରେ। ଇଏ ସବୁ ଦେଇଦବ ସେ ଢାଳି ଦବ ସେ କଡେଇକି।
ହଁ।
ତାପ ଉପରେ ପୁଣି କଦଳୀ ପତ୍ରର ତେଲ ମାରି ପକେଇ ଦେଇକି ତାପରେ ନିଆଁ ଦେଇ ଥିଲେ ଦ ନିଆଁ ଦେଇଦଉ ନହେଲେ ପ୍ରେସରରେ କଲେ ବି ହବ ଗ୍ୟାସ ରେ କଲେ
ଓହୋ।
ଭଲ ଲାଗେ ପୋଡ଼ ପିଠା।
ହଁ ମୁଁ ବି ଭାବୁଥିଲି କରିବି ଯେ ମୁଁ କରି ଜାଣୁନି।
ହଁ ଆଉ ବାହର ଜିନିଷ ଭଲ ଲାଗେ ଖାଇବାକୁ ନା ଘର ଜିନିଷ?
ମୁଁ ଦିଟା ଯାକ ଖାଏ ଯୋଉ ଘରେ ବେଶୀ ବନା ହୁଏନା ବାହାର ଜିନିଷ ବି ତ ବାହରୁ ହେକ୍ କେତେ ଜିନିଷ ମାନେ ଯେମିତି ଘରେ ଯୋଉ ଯା ବନେଇବା ଟିକେ କଷ୍ଟ ସେଇ ଜିନିଷ ବାହାରୁ ଖାଉ ନହେଲେ ଘରେ ହିଁ ବନାଏ।
ଆଛା। ହଁ। ବେଶୀ ବାହାର ଜିନିଷ ଖାଇବାଟା ଭଲ ନୁହେଁ ଘରେ ଯେତି ପିଇ ପାରୁଚ
ହଁ ହଁ ଘରେ ଯେମତି ଚଉମିିନ ହେଇଗଲା, ଆ ଦୋସା ହେଇଗଲା ଏଇରା ସବୁ ତ ବନେଇ ହୁଏ। ଯଉଟା ବନେଇ ହୁଏନି ସେଇଟା ଟିକେ ବାହାରୁ ଖାଇଦ ଆଉ।
ହଁ ଏ ପୁଣି ପାଟି ଚିକଣ କରିବାକୁ ପଡେ ବାହାରେ ଖାଇବା ଖାଇକି ଆଉ ଏ ରୋଲ ହେଲା ଏତେ ଏତେ କିଏ କରିବ?
ସେଇ ଭାତ ଏବେ ଶିର୍ ସହ ଏତେ ଲମ୍ବା ଲମ୍ବା ଜିନଷ କିଏ କରିବ? ଏକେତ ଗରମରେ କିଏ କରିବ ହଁ
ହଁ ଶୀତ ଋତୁରେ ହେଇଗଲେ ଶୀ ଏ କରିକି ଖାଇବାଟା କଷ୍ଟ ବୋଲି ଆମେ ବାହାରକୁ ଖାଇ ଦଉଚେ ଯେମତି ସେ କରିକି ଦିଅନ୍ତୁ। ଫୁଣି କରେ ଘରେ କଲେ ସେଇ ଟେଷ୍ଟ ଦୋକାନ ଟେଷ୍ଟ ଟା ଆସୁନି। ତ କିଣିକି ଖାଇଦିଅ ଆଉ।
ହଁ ଅମିତ ସି ବି ଆଳୁ ଶା
ପିଠା ଖାଇଆକୁ ଭଲ ଲାଗେ ହାଲୋ। ହୁଁ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହାଲୋ। ହଉ। ହଁ। ହଉ। ହାଲୋ। ହଉ ରଖୁଚି ଆଉ।